ହଁ ହ୍ୟାଲୋ ଏଡୁ ଆସୁଛି। ଆଉ ତୁ କଣ କରୁଛୁ?
ଏଇଠି ବସିଛି ଆଉ ବାହାରେ ସମସ୍ତେ।
ହଁ ଭଲ ଅଛନ୍ତି। ତମ ଘରେ?
ହଁ ଭଲ ଅଛନ୍ତି। ଦେହ ଭଲ ନାହିଁ ନା କଣ?
ନାଇଁ ଜର ଥଣ୍ଡା ଖାସ ହୋଉଛି।
ହଁ ପାଗ ଏମିତି ଯୋଉ ଚେଞ୍ଜ ହୋଉଛି।
ହଁ ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ତୋ ଦେହ ଭଲ ଅଛି?
ନାଇଁ ଏଇଠି ତ ଜର ଥଣ୍ଡା ଖାସ ହେଇଯାଇଛି ଆଉ। ଆଉ ତମ ଆଡେ ବର୍ଷା ହୋଉଛି?
ହଁ ଇଆଡେ ପ୍ରବଳ ତିନି ଚାରି ଦିନ ହେଲା ବର୍ଷା ହୋଉଛି।
ହଁ ଆମ ଆଡେ ବି ଦୀ ଚାର ଦିନ ବର୍ଷା ଲାଗିଲା।
ଆଉ କଣ ରୋଷେଇ କରିଛୁ?
ରୋଷେଇ କିଛି ହେଇନି ଏନୁ ଭାତ ବସିଛି। ତରକାରୀ ହେକା ହବ ଆଉ ଟିକେ ବେଳକୁ ଆଉ। ତମର? ମୁଁ ଖାଇଥିଲି ରୁଟି ତରକାରୀ ଖାଇଥିଲି ଗୁଲଗୁଲା ଖାଇଥିଲି ଆଉ।
ହୁଁ କିଣିକି ଆଣିଥିଲ ନା କଣ?
ହଁ କିଣିକି ଆଣିଥିଲୁ। ଆଉ କଣ ଖାଇଛୁ?
ହଁ। ମୁଁ ବି ଏଇ ଯୋଉ ସିମେଇ ଉପମା ହେଇଥିଲା ତ ଖାଇଛି ଆଉ।
ହଁ।
ହୁଁ ଆଉ କେବେ ଆସିବୁ ଆମ ଗାଁ ଆ?
ହଁ ଯିବି ଆଉ ଆଉ କେତେଦିନ ପରେ ଯିବି ଆଉ।
ହଁ ଆଉ କୁଆଡେ ବୁଲାବୁଲି କରିବାକୁ ଯାଇଥିଲୁ ଭାଇଙ୍କ ସହିତ?
ନାଇଁ କୁଆଡେ ବୁଲିବାକୁ ଏବେ ଯାଇନି। ଦେହ ତ ଭଲ ନାହିଁ କୁଆଡେ ଯାଇନି ଆଉ ଯିବା ଆଉ ବର୍ଷା ଛାଡିଲେ ଯିବ
ହଁ ତମର ତ ସେପଟେ ବହୁତ ବଢିଆ ବଢିଆ ପିକ୍ନିକ ସ୍ପଟ ଅଛି ଆଉ ନା?
ହଁ। ସାତକୋସିିଆ ହେକା ଅଛି କେତେବେଳେ ଯିବୁ ଦେଖ୍ ଯିବୁ ବୁଲାବୁଲି କରିକି ଆସିବୁ। ଆମ ଘର ଠିକ ଗଲେ।
ହଁ ଯିବି ଆଉ।
ଆଉ ତମ ଘରେ ଖୁଡି ହେକା ସବୁ କଣ କରୁଛନ୍ତି?
ସମସ୍ତେ ଏଠି ଅଛନ୍ତି ମ।
ଆଉ ତୁ କୁଆଡେ ବୁଲିବାକୁ ଯାଇନୁ?
ନାଇଁ ମୁଁ ଏଇ ପୁରୀ ଯାଇଥିଲି ତ ଯେତିକି ଆଉ ଯାଇନି କୁଆଡେ ଆଉ।
ହୁଁ ଆଉ ତୋ ଦିଦି ଫୋନ କରିଥିଲା?
ହଁ ଫୋନ କରିଥିଲା। ଆଉ ରଜ ମହୋତ୍ସବକୁ କୁଆଡେ ଯାଇଥିଲୁ ବୁଲିବାକୁ?
ହଁ ଏଇ କଳାପଥର ଯାଇଥିଲି ଆଉ।
ହୁଁ କଳପଥରେ କଣ କଣ ଦେଖିଲୁ?
କଳାପଥରେ ଧୋଉଳି ପଡିଥିଲା ଆଉ ନାଚ ଗୀତ ହୋଉଥିଲା। ଆଉ ସବୁ ଖେଳନା ଜିନିଷ ପଡିଥିଲା।
ହୁଁ।
ଖେଳନା ଜିନିଷ ପଡ଼ିଥିଲା।
ହଉ ଆଉ।
ସବୁ ଖାଇବା ଜିନିଷ ପଡ଼ିଥିଲା।
ଉଁ ହୁଁ।
ତୁ କୁଆଡେ ଯାଇନୁ?
ମୁଁ ବି ସେଇ ରଜ ମହୋତ୍ସବ କୁ ଯାଇଥିଲି ବୁଲି ହେଇକି ଆସିଚି ଆଉ।
ହୁଁ। ତା ୱାଚ। ହଁ ସେମିତି ଟିକେ ଟିକେ ରୋଷେଇ ଆସିଲାଣି ଆଉ ସବୁ କିଛି ଆସେନି ଟିକେ ଟିକେ ଆସିଲାଣି ଏବେ ଆଉ।
ହୁଁ ତୁ କେମିତି ଗୋଟେ। ହଁ କେମିତି ଗୋଟେ ତୁ ମସଲା ଚକୁଳି କରିଥିଲୁ ମସଲା ଚକୁଳି କେମିତି ବନଉଥିଲୁ?
ମସଲା ଚକୁଳି ଟା ପୁରା ସହଜ। ଫାର୍ଷ୍ଟେ ଏଇ ଭଲ ଭାବରେ ତେଲ ଦେଇକି। ତାକୁ ସୋରିଷ ଟିକେ ପକେଇବ ତାପରେ ଭୃସଙ୍ଗ ପତ୍ର, ପିଆଜ ଆଉ ଟମାଟୋ। ତା ଉପରେ ସୋଦୁଅ ପକେଇକି। ସୋଦୁଅ ପରେ ଟା ଟିକେ ହେଲା ବେଳକୁ ହେଇ ଆସିଲା ବେଳକୁ ଟିକେ ତେଲ ପକେଇକି ତାକୁ ନେଉଟେଇ ଦବ। ପୁରା ସହଜ ଆଉ।
ହଁ
ହେଇ ଯାଏ ମସଲା ଚକୁଳି।
ଆଉ ତମ ଟିକି ଝିଅ ଆଉ ତୋ ଯା ହେରିକା ସବୁ କଣ କରୁଛନ୍ତି?
ହଁ ଦି ଦି ଏଇଠି ରୋଷେଇ ହେରିକା କରୁଚନ୍ତି ଝିଅ ଏଇଠି ଖେଳୁଚନ୍ତି ଆଉ।
ଆଉ ତୋ ଶାଶୁ ଶଶୁର?
ହଁ ସମସ୍ତେ ଭଲ ଅଛନ୍ତି ବୋଉ ଏଇଠି ବାରି ପଟେ। ବାପା ଯାଇଛନ୍ତି ଦୋକାନୁ କୁ ଆଉ।
ଆଜି କଣ ରୋଷେଇ ଆଇଟମ୍ ହବ?
ଆଜି ମାଛ ତରକାରୀ ହବ ଆଉ ଭଜା ହରିକା ହବ ପୋଟଳ ଆଳୁ ଭଜା ହବ। କାଙ୍କଡ଼ ହକା ପିଠଉ କରାହବ ଆଉ।
ମାଛ କଣ ହବ ମସଲା ନା ବେସର?
ନାଇଁ ଆମର ମାଛ ମସଲା ହବ।
ହୁଁ।
ତମର କଣ ରୋଷେଇ ହବ ଆଜି?
ଆମର ଆଜି ଉଁ। ଭାତ ହବ ଚିକେନ୍ ହବ ଆଉ ଯାହା ଭଜା ଭଜି କି କଣ ହବ ଆଉ।
ନମ।
ହୁଁ ଆଉ କେବେ ଆସେ ବୁଲିଆକୁ ଯିବା ଏବେ? ଗୋଟେ ଯୋଉ ବାଙ୍କିରେ ଅନେଶୋତ ବଜାର ପଡିଚି। ସେଇଠିକିନା ସବୁ ମାନେ ଅନେଶୋତ ଟଙ୍କାରେ ସବୁ ଜିନିଷ ମିଳୁଚି।
ହଁ।
ହୁଁ।
ହଉ ଯିବା ଆଉ।
ହଁ ଆଉ କଣ କହ?
ଆଉ।
ନା ଆଉ କଣ।
ହୁଁ। ଆଉ ସବୁ ଭଲ ତାହେଲେ?
ହଁ ହଁ ସବୁ ଭଲ ଆଉ ଖାଲି ମୋ ଦେହ ଟା ଭଲ ନାଇଁ ଆଉ।
ହୁଁ। ଆଉ ଭଲରେ ମେଡିସିନ ଖାଇକି ଦେହ ଠିକ କରିଦେ ଆଉ।
ଦେହ ହଁ ମେଡିସିନ ତ ଖାଉଚି ଆଉ।
ହଁ।
ସେଠି ଦି ସପ୍ତାହ ହେଲା ମୁଁ ଥଣ୍ଡା ଜମା ଛାଡୁନି ପରା ମେଡିସିନ ଖାଉଚି ସବୁଦିନେ। ଏବେ ଟିକେ ଏଇଠୁ ଭଲ ଲାଗୁଚି ଦି ଦିନ ହେଲା ଆଉ।
ହୁଁ। ପାଗ ଖରାପ ତ ଆଉ।
ହଁ ପରା। ପାଗ ଖରାପ କୁ ଥଣ୍ଡାରେ ପୁଣି ମୁଣ୍ଡ ସଫା କରିଦେଲି ଆହୁରି ବେଶୀ ଟିକେ ଥଣ୍ଡା ହେଇଗଲା ଆଉ।
ହଁ। ଆଉ ତମ କୁ ଘରୁ ଫୋନ୍ କରିଥିଲୁ?
ହଁ ଘରକୁ‌ ଫୋନ୍ କରିଥିଲେ କାଲି।
ଓ ହଉ ଆଉ। ଆମର ନୂଆ ଯୋଉ ଫୋନ କରିଥିଲେ।
ନାଇଁ ନାଇଁ ମୁଁ କଥା ହୋଉଥିଲି ତାଙ୍କ ସହ।
ହୁଁ ଆଉ ତାଙ୍କ ଝିଅରୀର ବାହାଘର ସଇଲାଣି ନା?
ହଁ ହଁ ତାଙ୍କ ଝିଆରୀର ବାହାଘର ସଇଲାଣି। ।
ଭଲ ଆଉ ବାହାଘର ଏବେ ଗୋଟେ ଭିଡିଓ ଛଡିଚି ଇନଷ୍ଟାରେ ତା ଶାଶୁ ସାଙ୍ଗେରେ ଗୋଟେ ଭିଡିଓ କରିକି ଛାଡିଚି।
ହଁ, ହଁ ଏବେ ଚାଲିଚି ଚାଲିଚି ରିଲ୍ସ ଖାଲି ଆଉ।
ହଁ ପା ଦେଖୁନୁ କେତିକି ଓଢଣା ଗୋଟେ ପକଉଚି। ଖାଲି ପନ୍ଦର ଥର ଓଢଣା ତାର ଖସୁଚି ପନ୍ଦର ଥର ଧରୁଚି ଖାଲି।
ହଁ ପରା।
ହୁଁ। ଆଉ ରଶ୍ମିତା ଭାଉଜର ତ ଗୋଟେ ଝିଅଟେ ହେଇଚି ଆଉ।
ହଁ ହଁ ଜାଣିଚି।
ହୁଁ। ଆଉ ନିନି ନାନୀ ତ ଆଇଲାଣି ପରୀକ୍ଷା ଦେଇକି ଆସିଲାଣି ଆନ୍ଧ୍ରରୁ ଆଉ।
କ୍ଷ ହଁ। ତାଙ୍କ ଦେହ ଭଲ ଅଛି?
ହଁ। ମୁନି ନାନୀ ତୋତେ କହିଛି ଫୋନ କରିବେ ବୋଲି ଆଉ।
ହଉ ଆଉ। ମୁଁ ଫୋନ କରିବି ତାହେଲେ ଆଉ। କାଲି ଆଡିକି
ହଁ ସେ କହିଛି ଫୋନ କରିବା ପାଇଁ।
ହଉ ଆଉ।
ଆଉ କଣ କହ?
ହଁ, କହ ତମ ଆଡ଼େ ବର୍ଷା ଆଜି ହଉଛି କି ନାହିଁ?
ବର୍ଷା ତ ଆମ ଆଡ଼େ ହଉଛି କେତେ ଗୁରେ ଦିନ ହେଲା ତିନି ଚାରି ଦିନ ହେଲା ହେଲାଣି ଆଉ।
ହଁ ହଉ ଆଉ
ବର୍ଷା ହଉଛି। ଏଇନେ ତ ସାତ ତାରିଖ ଯାଏ କଣ ମୌସୁମୀ ଅଛି କହୁଚନ୍ତି ତ।
ହଁ ପରା।
ସାତ ତାରିଖ ଯାଏ ମୌସୁମୀ ଅଛି। ଦେଖିବା କଣ ହଉଛି ବର୍ଷା ତ ହଉଛି। ରଥଯାତ୍ରା ଠାକୁର ତ ଏବେ ଅଣସର ଘରେ ଅଛନ୍ତି।
ହଁ, ପରା।
ହୁଁ।
ଆଉ ରଥଯାତ୍ରା ଦେଖିବାକୁ ଯିବୁ କି ପୁରୀ?
ନାଇଁମ ରଣପୁର ଯିବୁ ଆଉ।
ବିଶୁଲ ଭାଇ କଣ କରୁଛନ୍ତି?
ସିଏ ଏଇ ତଳେ ଅଛନ୍ତି।
ହଉ। ତମ ବାରିପଟେ ଯୋଉ ଖତ ଗାଡ଼ ହେଇଚି ସେଟା ପୁରା ବର୍ଷାରେ ପାଣିରେ ପୁରା ଫୁଲ୍ ହେଇଯାଇଛି ଖତ ଗାଡ଼।
ହଉ।
ହୁଁ।
ଆଉ।
ଆଉ ତ ଆନିଭର୍ସରୀ କେମିତି କଣ ପାଳନ କରିବୁ ଆଗକୁ ଆଉଚି।
ହଁ ଦେଖିବା ଆଉ ଆନିଭର୍ଶରି କେମତି କଣ ପାଳନ କରିବା ଆ
ଏଇଠିକୁ ଆସିବୁ ହରି ନହେଲେ।
ହଁ କେ ସଲେଟ କରି ହେବ।
ଆଉ ଖୁଦରୁକୁୁଣି କି ଆସିବୁ ନା ଆସିବୁନି।
ହଁ ଆସିବି ନା।
ହୁଁ। ଆସିବୁ ଖୁଦୁରୁକୁୁଣି କି ଆଉ ଖୁଦ୍ରରୁକୁଣି। ଯେଉ ଭଲ ଭଲ ଶାଢ଼ୀ ଆଣିକି ଆସିଥିବ ପିନ୍ଧିକି ଫଟୋ ଉଠେଆ
ହଁ ହଉ ମୋର କୋଉଠି ଏତେ ଭଲ ଶାଢ଼ୀ ଅଛି କହିଲୁ।
ନାଇଁ ତୋର ସେଇ ଯୋଉ ବ୍ଲୁ କଲର ଯୋଉ ପାଟ ଗୋଟେ ଅଛି, ସେଇ ପାଟଟା ଗୋଟେ ଆଣିବୁ। ଆମେ ଆସଥିବୁ ଆଉ
ହଉ ହଉ।
ବର୍ଷା ତ ହଉଚି ପ୍ରବଳ।
ହଁ ପରା।
ହୁଁ।
ଆଉ ତୋ ବୋଉର ଯୋଉ ଅପରେସନ ହେଇଥିଲେ ଭଲ ହେଇଗଲେଣି?
ହଁ ହଁ ଭଲ ହେଇଚି ଟିକେ ଆଉ।
ହଁ ବିମଳାନୀ ଫୋନ୍ କରିଥିଲା?
ନାଇଁ ନାନୀ ଫୋନ କରିନି।
ହଁ। ଆଉ କଣ ତୋ ଦେହ ଭଲ ଅଛି?
ହଁ ହଁ ମୋ ଦେହ ଭଲ ଅଛି।
ଆଉ ବଡାବାପା ଯାଉଚନ୍ତୀ ନା ନାଇଁ ପୁଣି ସେଇ ମନ୍ଦିରକୁ।
ହଁ ବାପା ଯାଉଚନ୍ତି ମନ୍ଦିରକୁ।
ହୁଁ। ସେ ତ ମନ୍ଦିର ନଗଲେ ହେବନି ଆଉ ବାରିପଟେ ଏଥର ଗୋଟେ ଗଛ ଟେ ମୁଁ ଲଗେଇଚି ଖୁଦୁରୁ କୁଣିକି ଫୁଲ ଫୁଟିଥିବ ବି ଗୋଟେ ସେଟା କଉ ଫୁଲ କୁହନ୍ତି କେ ଜାଣି ମୁଁ ଜାଣିନି କିନ୍ତୁ ଫୁଲ ଲଗେଇଚି ଗୋଟେ ଗଛଟେ।
ଓହୋ ହଉ ଖୁଦୁରକୁୁଣି ହେଲେ ଫୁଲ ଇଏ କରିବ ଆଉ।
ଖୁଦରୁକୁଣୀ କି ତ ଏଥର ଆମେ ତ ଦିଇ ଜଣ ଆଉ ତମେ ଯଦି ସବୁ ଆସିବ ଭଲ।
ହୁଁ ହୁଁ।
ହୁଁ। ଆମର ଏଇଠି ଗୋଟେ କାଉ ଗୋଟେ ବସା କରିଚି ଯେ ଖୁପୁଛି ଖାଲି ମୁଣ୍ଡକୁ। ବାହାରକୁ ବାହାରିଲା ମାତ୍ରେକେ।
ଓ ହ।
ତମ ଆଡେ ବର୍ଷା କେତେ ଦିନ, ତମ ଆଡେ ବର୍ଷା କେତେ ଦିନି ହେଲା ହେଲାଣି।
ଆମର ଏଇଠି ତିନି ଦିନ ଏଇଠି ହେଲାଣି ବର୍ଷା ଆଉ।
ହଁ।
ଆଜି ଏଠି ଟିକେ କମିଚି। ନାଇଁ ନାଇଁ ସେ ଆଉ ଆସୁନି।
ହୁଁ ଓ ହଉ ଆଉ ଉ ସେ ଇଏ ଆସିଲେ ବି ସେ ଆସିଲେ ବି ସେମିତି କଥା ହବୁ କଣ ପାଇଁ ଇଗନୋର କରିବୁ ସେଇଠୁ ଆହୁରି କେତେ କଥା ହବ।
ହମ
ହୁଁ ସମସ୍ତେ ଭଲେଇ ହଉଛନ୍ତି ତୁ ଖରାପ ହଉଛୁ।
ହଁ ପରା ଆମ ଦିଦିଙ୍କ ପାଇଁ ଟିକେ ଏବେ କଥା ହବା।
ଉଁ ହୁଁ ହଉ ଯା କଣ କର ରଖୁଛି?
ହଉ, ହଉ।
ହୁଁ।